ହୁଁ କଣ କରୁଛନ୍ତି?
ମୁଁ ଶୋଇଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ହଁ ସେମିତି ଖାଇକି ଆସିକି ଶୋଇଚି ଆଉ।
ଚ୍ଛା କଣ ଖାଇଲେ?
ଏ ଖାଇଲି କି ଭାତ ଡାଲି ଆଉ ଚିଙ୍ଗୁଡି ଆଉ ଆଳୁ ଭର୍ତ୍ତା ଆଉ ଆମ୍ବ ଖଟା ଏଇସବୁ ଖାଇଲି ଆଉ।
ଟେଷ୍ଟି ଆଉ। ମୁଁ ଖାଇ ଦେଇେଚି ପଖାଳ ଭା ଭାତ ଜହ୍ନି ତରକାରୀ ମାଂସ କଷ ଷା। ଆଉ ମାଂସ ମାଂସ ଚିକେନ କଷା
ଆଉ ସେଇଆା କହୁନ ମାଂସରେ ଚିକେନ ମଟନ୍ ଦି ଟାକ ଯାଏ ପା।
ହଁ ତ ସେଇଟା ତୁମକୁ ଏତେ ବୁଝିଲା ନ ବୁଝିଲ କେତେ। ଆଉ ଆଉ ଆ ଆମ୍ବ ଖାଇ ଦେଇଚି ଆଉ ପୁଣି ଅଣ୍ଡା ଥିଲା। ଏମିତି ଖାଇ ଦେଇେଚି ହଁ ଆଉ।
ତମେ ଟିକେ ତମର ଓଜନ କେତେ? ଓ ସତୁରି ଏତେ ଖାଉଛ ମତେ ଲାଗିଲା କୁଇଣ୍ଟାଲ ଫୁଇଣ୍ଟାଲ ହେଇଥିବ ବୋଧେ
ନା ସେଇଟା ଆଉ ଟିକେ ଟାଇମ ଜଷ୍ଟ ଲାଗିବ ହେଇଯିବ ଆଉ
ହଉ ମୋଟି ହେଇଯିବ।
ହ ସେଇଟା ହେଲଦି କହିବେ ହେଲଦି।
ଓହୋ ହୋ ହେଲଦି। ହେଲଦି ହେଲେ ଭଲ ବି ଖରାପ କିଛି ନୁହଁ।
ହଁ ପା।
ଆଁ।
ଆଉ ଆପଣଙ୍କ ଘରେ ଆପଣ ବଡ଼ ବଡ଼ ଭାଇ।
ନାଇଁ ନାଇଁ ମମୁଁ ସାନ ଆପଣ?
ମୁଁ ବଡ଼।
ଓହୋ ବଡ। ସତ କହୁଚ ନା ମିଛ। ହୁଛନ୍ତି ମତେ କାଇଁ ଟୋନରୁ ତ ଲାଗୁଛି ଛୋଟ ଛୁଆଟା
ନା ନା ମୁଁ ବଡ ମୋ ତଳେ ଆହୁରି ଚାରି ଜଣ ଭଉଣୀ ଆଉ ଗୋଟେ ଭାଇ ଅଛି।
ଓହୋ ତାଙ୍କୁ ତ ମାରୁଥିଵେ ଆପଣ?
ନା ନା ସମସ୍ତଙ୍କ ଠୁ ବହୁତ ଡରନ୍ତି।
ଡରନ୍ତି ତମକୁ?
ହୁଁ ମୁଁ ମାରେନି ହେଲେ ବି ଡରନ୍ତି।
ହଁ ଭୂତ ଭଳିଆ
ନା ଆଉଟ୍ ଅଫ ରେସପେକ୍ଟ ସେମାନେ ଡରନ୍ତି।
ନାଁ। କାହାର
ଆଉଟ୍ ଅଫ୍ ରେସ୍ପେକ୍ଟ।
ଓ ହୋ। ହଁ ହେଇଥିବେ ଆଉ।
ହଁ।
ସେ ଜାଣିନଥିବେ ତମକୁ ଠିକ ରେ ସେଥିପାଇଁ ଗୋଟେ।
ଆଉ ତୁମେ ହେଲେ କୋଉଠି ଜାଣେଇଛ ଯେମିତି।
ହଁ ସେଇଟା ବି ଯୋଉ ଆପଣ ବୁଲିବାକୁ ଯାଇଛନ୍ତି ଏବେ କୁଆଡେ?
ହଁ ମୁଁ ରିସେଣ୍ଟଲି ପୁରା ରାଉରକେଲା ବୁଲିଛି।
ଓହ ଭାଇ ରାହୁଲ କେଲା
ହଁ।
କଆଡେ କୁଆଡେ ବଲିଲୁ।
କେତେ ଜାଗା ବେଦ ପି୍ୟାସ ମୁଁ ଚାରି ପାଞ୍ଚ ଥର ବଢେଇ ଦେଇଥିଲି। ଗୋଟେ ବୈଷ୍ଣୋ ଦେବୀ ମନ୍ଦିର ଯାଇଥିଲି। ଏମିତି ବହୁତ ସୁନ୍ଦର ଜାଗା ତ ଯାଇକି ଚାରି ପାଞ୍ଚ ଥର ଯିବା ପାଇଁ ଟିକେ ଇଚ୍ଛା ହଉଥିଲା ଆଉ।
ହୁଁ।
ଆଉ। ଟେ ଡିଭିି ପଣ୍ଡ କହିକି ଗୋଟେ ବହୁତ ସୁନ୍ଦର ଲେକ୍ ଟାଇପ ର ଗୋଟେ ଥିଲା ସେଇ ଉଠି ଯାଇଥିଲୁ ହ
ଆଉ
ଆଉ ସେଇଠି ମଲ୍ ଦୁଇଟା ଅଛି ସେ ମଲ ଦୁଇଟା ଯାଇଥିଲୁ ଆଉ
ଓ
ହୁଁ
ହଉ
ଆଉ ଗୋଟେ ପାର୍କ ଯାଇଥିଲୁ ଆଉ ଇ
ଓହୋ ହ ଭଲୁ ପ୍ରା କରକ ଓ ମାନେ ସେଠ କଣ କେମ କଣ କେମିତି ବୁଲାନ୍ତିୁ
ଜୁ ଅଛି ଅଛନ୍ତି କେତେ ଟାଇପ୍ ପ ପ ପଶୁ ପକ୍ଷୀ ଆଉ ଜଙ୍ଗଲ ଅଛି ଟଏ ଟ୍ରେନ୍ଟେ ବୁଲୁଥାଏ ଓ
ହଁ।
ପାର୍ ମାନେ ପାର୍କ ଭିତରେ ହିଁ ଗୋଟେ ଭଲ ରେଷ୍ଟୁରାଣ୍ଟ ଅଛି ମୁସଲିମ
ଖାଇଲ କି।
ହଁ ମୁଁ ବିରିୟାନୀ ଟ୍ରାଏ କରିଥିଲି।
ମସ୍ ଲାଗିଲା ନା କେମିତି?
ଚଳିବ ଭଲ ଲାଗୁଥିଲା ବାକି ଟିକେ ଥଣ୍ଡା ହେଇଯାଇଥିଲା ମୁଁ ଯେତେବେଳେ ଖାଇଲି ତ।
ଓ ତମେ କଣ ଗରମ ଗରମ ହଁ।
ହଁ।
ଏ କ ଗରମ କି
ନା ଆଉ ଗୋଟେ ଗୋଟ ରାଉରକେଲାରେ ହିଁ ଆଉ ଗୋଟେ ଗୋଟେ ରେଷ୍ଟୁରାଣ୍ଟ ମମ୍ସ କିଚେନ୍ କହିକି ତାର ବିରିୟାନୀ ବହୁତ ମସ୍ତ ଥିଲା ବହୁତ୍।
ଓହୋ ବହୁତ୍ ଆପଣ ବିରିୟାନୀ ଜବର ମିଟି ଲାଗିଲାଣି।
ନା ନା ମୋରଚୁଆଲି ଗୋଟେ ସାଙ୍ଗଟେ ସେ ବିରିୟାନୀ ଛଡା ଆଉ କିଛି ତାର ତଣ୍ଟି ଭିତରେ ଯାଇନି ତ ଆମେ ବାଧ୍ୟ ହେଇକି ବିରିୟାନୀ ଖାଉ ଆଉ।
ବାଧ୍ୟ ହେକି ତମକୁ କଣ ସେ ବାଧ୍ୟ କରିବେକିି ସିଏ ଖାଉ ଥୁ ଆଲ ତମକୁ ଛାଡ଼ି ବାଧ୍ୟ କରେ
ତ ଧରକି ସେ ବାଧ୍ୟ କରକି ମୁଁ ଖାଉଛି ମାନେ ତୁ ବି ଖାଇବୁ ହେଲେ ମୁଁ ଟିକେ ଦୟା କରିକି ଖାଇଦିଏ ବିରିୟାନୀ ଆଉ ଆରେ ତୁମେ କି କଥା ତୁମେ ମ ସାଙ୍ଗକୁ ଜାଣିଛ କି।
ନାଇଁ ନାଇଁ ତମେ ଖାଲି କହୁଛ କି ତାକୁ ଭଲ ଲାଗେ ତାକୁ ଭଲ ଲାଗେ ବୋଲି ତମେ ଖାଇବା କଣ ଦରକାର।
ସିଏ ମତେ ପା ଜବରଦସ୍ତି କରେ।
ଓ ଓ ଦସ୍ତି କରେ ତାହେଲେ।
ହଁ।
ହଉ ଆଉ।
ଆଉ ଆମେ ଖାନା ଟ୍ରାଏ କରିଥିଲୁ ଆଉ ଗୋଟେ ଜାଗାରେ ବିରିୟାନୀ ଟ୍ରାଏ କରିଥିଲୁ ଯେ ସେଟା ଏତେ ଖାସ ନଥିଲା ଆଉ ଗୋଟେ ମଲରେ ଆମେ ଆଇସ୍କ୍ରି ଆଉ ସୁଟିଂ କନ୍ ଚାଟ ଖାଇଥିଲୁ। ମତେ ଭଲ ଲାଗିଥିଲା।
ଆଉ ସେପଟେ ଯୋଉ ମାନେ ମୁଁ ମୁଁ ଥରେ ଯାଇଥିଲି ରାଉରକେଲା ମୁଁ ବୁଲିିନି ରାଉରକେଲା ଯାଇଥିଲି ସେଇ ମାନେ ଟ୍ରେନ ରେ ଯାଇଥିଲି ତ ତ ଆଉ ଗୋଟେ ଟ୍ରେନରେ ଆସିବାର ଥିଲା ତ ଟ୍ରେନ ଟା ଲେଟ ଥିଲା ତ ମୁଁ ସେଇଠି ପାଖରେ ଗୋଟେ ହୋଟେଲ ଥିଲା ସେ ରହିଥିଲି ହୋଟେଲ ନାଁ ର ରାସ୍ତା ପ୍ୟାଲେସ ବୋଧେ
ଓ ମୁଁ ବି ଥରେ ରହିଛି ସେ ରାସ୍ତା ପଲେସ୍ ଭଲ ହୋଟେଲ ଟା,
ଓ ଭଲ ହୋଟେଲ୍ ଟେ ନା।
ହଁ ହେଲେ ଖାନା ଭଲ ନାଇଁ।
ଓହୋ ମୁଁ ଖାଇନଥିଲି ସେଟି ରହିଥିଲି। ଦିନରେ ରହିଥିଲି କେତେ ବୋଧେ ସିକ୍ସ ଆୱାର୍ସ ଟାଇ
ଆଛା ମୁଁ ଦୁଇ ମିନିଟ୍ ପାଇଁ ଯାଇଥିଲି।
କଣ ପାଇଁ ଯେ
ଏମିତି ମୋର ଗୋଟେ ସାଙ୍ଗ ଟେ ଏ ଥିଲା ତ ତା ପାଖକୁ ଟିକେ ଭେଟିବାକୁ ଯାଇଥିଲି ପୁଣି ପଳେଇ ଆସିଲି ଆଉ।
ଖାଇଲ କେମିତି ଦୁଇ ମିନିଟିରେ।
ସେଇଟା ସେ ଯଷ୍ଟ ସେ ମଗେଇଥିଲା ସୋଇ ଟାଇମ୍ ରେ ଟେଷ୍ଟେ କରିକି ପଳେଇ ଆସିଲି ଆଉ।
ଓ ହୋ।
ଆଉ ଆଉ ରାଉରକେଲାର ମଞ୍ଚୁରିଆନ ବହୁତ ଫେମସ୍।
ହଁ ହଁ ହଁ ସେଇଟା ମୁଁ ଶୁଣିଥିଲି କହୁଥିଲି ନା ମଞ୍ଚୁରିଆ ଆଉ ଫାଷ୍ଟ ଫୁଡ୍
ହଁ ତ ମଞ୍ଚୁରିୟନ ବହୁତ୍ ଟେଷ୍ଟି ଟେଷ୍ଟି ମିଳୁଥିଲା।
ଆଉ ସିଆଡ଼େ ବେଶୀ ଖରା ହୁଏ କାଳେ।
ହଁ ପା।
ଓହୋ ଖରା ବହୁତ ଜୋରେ କାଟେ ନା?
ହଁ। ଯେ ତାଠୁ ବେଶୀ ଖରା ବଲାଙ୍ଗୀର ସମ୍ବଲପୁର ବରଗଡ଼ ଏପଟେ ଲାଗେ
ଓ ତାହେଲେ ତ ସେପଟ ଏରିଆ ଲୋକଗୁରା ସବୁ କଳା କଳା ହେଇଥିବେ, ଯେମିତି ନାଇଜେରିଆନ୍ ମାନେ ସେପଟ ସାଇଡ୍‌ ରେ ସବୁ ରହି ରହି କଳା ହେଇଯାଆନ୍ତି, ତ ତମ ମାନେ ମୁଁ କହୁଚି ସେପଟ ସାଇଡ୍‌ କଳା ଲୋକ ରୁହନ୍ତି ସ
ନା ନା ରୁହନ୍ତିନି ତାଠୁ ବେଶୀ କଳା ସାୟଦ୍ ଯାଜପୁର ଡିଷ୍ଟକର ଟିକେ ବେଶୀ କଳା ରୁହନ୍ତି ମୁଁ ଯେତିକି ଜାଣିଚି।
ନାଇଁ ନାଇଁ ସେମିତି ନଥାଏ। ମୁଁ ମୋର ଗୋଟେ ସାଙ୍ଗ ଅଛି ସେ ପୁରା ଗୋରାଟା ଯାଜପୁର
ଓ ମୋର ତ ଗୋଟେ ସାଙ୍ଗ ଅଛି ସେତ ପୁରା ବହୁତ କଳା ଯାଜପୁରର।
ହଉ। ତାହେଲେ ସେ ସାଙ୍ଗକୁ କେବେ କହିବେ ଆଉ।
ହଁ।
ଆଉ ଆପଣ ମାନେ ହଁ ରୁହନ୍ତି କୋଉଠି ମାନେ ଘରେ ୟା କୋଉଠି?
ଏବେ ତ ମୁଁ ପଢୁଛି ତ ଟିକେ ବାହାରେ ରହୁଛି ଆଉ।
ପି ଏଚ୍ ଡି କରୁଛନ୍ତି ନା କଣ?
ନା ନା ମୁଁ ମୋର ଏବେ ଏମଟେକ୍ ଚାଲିଛି।
ଓହୋ। ୟା ପରେ କଣ ଜବ୍?
ହଁ ହେବ୍ ହେବ ଆଉ।
ମୁଁ ତ ଏବେ ଜବ୍ କଲିଣି।
ଆଚ୍ଛା।
ସାଲରି ଟିକେ ଭଲ ନାହିଁ ଆଉ।
ଫିର୍ବି କେତେ ରେଞ୍ଜରେ ତୁମର ସାଲାରି ଅଛି?
ସାଲରି ନାହିଁ କହିଲେ ଚଳେ।
ନାହିଁ କହିଲେ ମାନେ କଣ ଫ୍ରିରେ ତମେ କାମ କରୁଚ?
ଅଁ ମାନେ ଘରର କାମ ଘର୍ ଘର ଜିନିଷ ଯାଅ ଆଣ ଓହୋ ମାନେ ଚାକିରି ନୁହଁ ବାସ୍ ଘର କାମ ଟାକୁ ମୁଁ ଭାବି ଦେଇଛି ଚାକିରି।
ଆଚ୍ଛା ତାପାଇଁ ପଇସା ତ ମିଳୁନଥିବ କୁହ।
ହଁ ଆଉ ଏଇଟା ଯାହା ହାତରେ ଖର୍ଚ୍ଚ ଦିଅନ୍ତି ଖର୍ଚ୍ଚ କରେ ଆଉ କଣ କରିବି ସ ସହି ହଉନି ଆଉ ଆଁ?
ମାନେ କଣ ଏଇଟା ତୁମର ଫୁଲ୍‌ ଟାଇମ୍ ଜବ୍ ନା ପାର୍ଟ ଟାଇମ୍ ଜବ୍?
ହଁ ଯାହା ପଢିବାକୁ ଯେବେ ପଳାଏ ସେତେବେଳେ ଫ୍ରି ଥାଏ ନହେଲେ ଘରକୁ ଆସିଲେ କାମ।
ଆଚ୍ଛା ଟୋଟାଲ କେତେ ଜଣଙ୍କ କାମ ତୁମକୁ କରିବା ପାଇଁ ପଡ଼େ?
ହୁଁ ବହୁତ ଜଣ ଅଛନ୍ତି ଆମ ଘରେ।
ଆଚ୍ଛା।
ଆପଣ ଯୋଉ ଅଁ ମାନେ ବହୁତ ଛୋଟ ଛୋଟ ସୋଫା ଆସେ ଦେଖିଛନ୍ତି ନା?
ନା ମୁଁ ବଡ଼ ବଡ଼ ସୋଫା ଖାଲି ଦେଖିଛି।
ଓହୋ ଭଲ ଲାଗେ ବଡ ସୋଫା ବୋଧେ।
ହଁ।
ଅହ। ହୁଁ ମତେ ଛୋଟ ଛୋଟ ଟିକେ ବେଶୀ ଭଲଲାଗେ।
ଆଚ୍ଛା ମୂର୍ଖ ମାନକୁ ଟିକେ ଛୋଟ ଛୋ ଭଲ ଲାଗେ ଆଉ।
ନାଇ ସେମତି ନୁହ କିନ୍ତୁ ଭଲ ଲାଗେ ଆଉ। କମ୍ଫର୍ଟେବ ଫୁଲ ହୁଏ।
ହଁ।
ହୁଁ। ଆରେ ଦେଖ ଜିନିଷ ବି ରଖିପାରିବ ନହେଲେ ବସି ବି ପାରିବ ଏମିତି ହ କମ୍ପଟେବଲ ବି ରୁହେ।
ହଁ।
ଆଉ ଆପଣଙ୍କର ଅ ଖାଇବା ପିଇବା ତ ସଇଲାଣି ଯାଆନ୍ତୁ ଟିକେ ନହେଲେ ଶୋଇପଡନ୍ତୁ ଆଉ।
ଆଜ୍ଞା ଆପଣଙ୍କ ବି ଆପଣଙ୍କ ଦିନ ଶୁଭ ହଉ।
ହଁ ମୋରଦିନ ଶୁଭ ତ ହବ। ତମର ବି ଦିନ ଶୁଭ ହଉ ଧନ୍ୟବାଦ ମୁଁ ରହୁଛି ଆଉ।
ହୁଁ।
ରହିଲା ବାଏ।